ହେଲୋ ଜୟଜଗନ୍ନାଥ।
ହ୍ୟାଲୋ।
ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ ଭଲ ଅଛନ୍ତି।
ହଁ ଆଉ ଆପଣ କଣ କରୁଛନ୍ତି?
ମୁଁ ଏବେ ବସିଛି ଏବେ ଘରେ ବସିଛି।
ଶୁଭିଲା କି ଏବେ।
ହଁ ହଁ ଶୁଭିଲା।
ଆଉ, କଣ ଖାଇଛନ୍ତି?
ଏବେ ଭାତ କୁ ଆଳୁ ଭଜା ଖାଇକି ଆଇିଲି, ବର୍ଷା ତ ହଉଛି ଜୋରରେ।
ସାଏତ ପଖାଳ ନା ଗରମ୍?
ପଖାଳ ଗରମ ଏ ବର୍ଷା ପାଗରେ ଗରମ କରନାହାନ୍ତି।
ଓ ହଁ। ବର୍ଷା ବି ହଉଛିି! ହଁ ମୁଁ ଜଳଖିଆ ଖାଇଥିଲି ଆଉ ପ ପରଟା ଭଜା ଖାଇଥିଲି। ଆଉ କୋଉ ପଟ ଏରିଆରେ ଆପଣ ଅଛନ୍ତି?
ଆମର କେଉଁଝର। ହଁ ଘଟଗାଁ କେଉଁଝର।
ହଁ ଘଟଗାଁ କୁ ଯାଆନ୍ତି ଆପଣ?
ହଁ ମୁଁ ଯାଏ ହଁ ଯାଏ ବୁଲ ଏତେ ଏଇ ପାଖରେ ଆମର
ଆଉ କଣ ସବୁ ସିଆଡେ ମନ୍ଦିର ଫନ୍ଦିର ଅଛି?
ଆମର ମନ୍ଦିର କଣ ଏଇଠି ଅଛି ଆମର ଘଟଗାଁ ଅଛି ଆଉ ହେମିତି ମନ୍ଦିର ବେଶୀ କିଛି ନାହିଁ ଏଇ ବହୁତ ପିକନିକ ପ୍ଲେସ ବହୁତ ଅଛି।
ହୁଁ ମାନେ ସେଇଟା ଗୋଟେ ମାନେ ଜଙ୍ଗଲ ଏରିଆ ଟାଇପ ମାନେ ପାହାଡ ପାହାଡ। ପାହାଡ ପାହାଡ ହଁ ଯାଇଛି ତାରିଣୀ ଯାଇଛି।
ହୁଁ ଦେଖିଥିବେ ଗୁଣ୍ଡିଚାଘାଇ
ହଁ ହଁ।
ଆଉ ସାନ ଘାଗେରା
ସାନା ଘାଗରା ବଡ ଘାଗାରା।
ହଁ ଭିମକୁଣ୍ଡ।
ଆଉ ସେଇପଟ ଲାଇନି ଆଉ।
ହଁ ସେଇଗୁଡା ସବୁ ଆଉ ଡ୍ୟାମ ବି ବହୁତ ଅଛି।
ହଁ ହଁ ସିଏ ଡ୍ୟାମ।
ଆଉ ଆପଣ ଖାଇଲେଣି?
ହଁ ମୁଁ ପରଟା ଭଜା ଖାଇଛି ଭାତ ବସିଛି ଗରମ ଭାତ ଖାଇମି ଆଉ ବର୍ଷ ବର୍ଷା ଟା ହେଉଛି ତ।
ଆପଣଙ୍କ ଘର କୋଉ ପଟେ?
ମୋ ଶାଶୁଘର ତ ଢେଙ୍କାନାଳ ଭୁବନ ଜାଣିଥିବେ ଆପଣ!
ହଁ।
ଆଉ ବାପଘର ଯାଜପୁର ଟାଉନ
ଓ ହୋ।
ହଁ ହଁ ହଁ ହଁ।
ଯାଇଛନ୍ତି?
ହଁ ଏଇ ଏବେ ମୋ ଜେଜେ ଆଉ ଜେଜେମା ଯାଇଥିଲେ ବା ବିିରଜା।
ଓହୋ ଆଉ କୋଉଠି ସେଠି ସବୁ ମନ୍ଦିର ଅଛି ଆମ ଅ ଟାଉନରେ। ଉଁ ରାମମନ୍ଦିର ଅଛି ନା ଖାଲି ବିରଜା ଯାଇଥିଲେ? ଖାଲି ବିରଜା ମୁଁ କଇଲି ବିରଜା ଯାଇଥିଲେ!
ହଁ ବିରଜା ସେଇଠି ଯାଇଥିଲେ ମେଡିକାଲ ଡକ୍ଟର ବାବୁ ଡକ୍ଟର ବାବୁଙ୍କ ପାଖକୁ ସେଇଠି ବୁଲିକି ପଳେଇ ଆଇଲେ ହୁଁ।
ଅ ହ।
ଯାଇଥିଲେ ଡକ୍ଟର ହଁ ସେ ତ ଆମର ସେଇଠି ସବୁ ଯାଜପୁର ଟାଉନରେ ଭଲ ଭଲ ଡକ୍ଟର ଏ ସବୁ ଇଏ ଶିଶୁ ଡକ୍ଟର।
ସେ ଭଲ ଆମ ପରିବାରରେ ସବୁ ସବୁ। ତାର ଦେହ ଖରାପ ହୁଏ ସେ ଡକ୍ଟରଙ୍କ ପାଖକୁ ଯାଆନ୍ତି। ହଁ।
ଆ ଏପଟେ ଯାଜପୁର ରୋଡ୍ କେବେ ଆସନ୍ତିନି।
ରୋଡ କାହିଁ କେବେ ଯାଇନାହିଁ ଟାଉନ ବହୁତ୍ ଥର ଯାଇଛନ। ମାସକୁ ତ ଯାଆନ୍ତି ଥରେ ସବୁ ଆମ ଘରେ ମାସ କୁ ସେ ଡ ଙ୍କ ପାଖକୁ ଥରେ ଯାଆନ୍ତି।
ହଁ ମାନେ କଣ ମାନେ ଥଣ୍ଡା ଭଣ୍ଡା ଧଇଲେ କଣ କେମିତି କଣ ହେନେ।
ଆମ ଘରେ ସମସ୍ତଙ୍କ ଡାଇବେଟିସ୍ ସବୁ ବୟସ୍କ ଲୋକଙ୍କର ଡାଇବେଟି
ସେଟା ତ ସବୁଆଡେ ବ୍ୟାପି ଗଲାଣି।
ହଁ। ହ ମୁଁ ତାନେ ଆଉ। ହଁ ଚେ ଚେ ଚେକ୍ କର। ସେ ଆଉ ଯାଆନ୍ତି ସିଆଡ଼େ ସେମିତି।
ଆଉ ଆପଣଙ୍କ ଗାଁରେ ବର୍ଷା ହଉଛି ନାଇଁ।
ହୁଁ ବର୍ଷା ବ-ବହୁତ।
ଆଉ ଇଆଡେ ଆମର ଯୋଉ କପିଳାସ ଆସନ୍ତି ଦେଖିବାକୁ।
କପିଳାସ ମୁଁ କୋଉ ଛୁଆ ବେଳେ ଥରେ ଯାଇଥିନି।
ଏଇପଟେ ତ ଆମର।
ଆଉ ଯାଇନି। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଶଶୁର। ହଁ ହାଲୋ।
ହାଲୋ।
ହାଲୋ। ବର୍ଷା ଏ ଆମ ଶାଶୁ ଘରେ ଶାଶୁ ଶଶୁର ବର୍ଷା ଢାଳୁଛି। ଆମ ଶାଶୁ ଘରେ ଶାଶୁ ଶଶୁର। ହଁ ଆଉ ଦି ଦେଢ଼ସୁର ଯା। ଦି ଦେଢସୂର୍ ଯା ଭୁବନେଶ୍ୱର ରେ ଅ ଛନ୍ତି ଶାଶୁ ପଳେଇଛନ୍ତି ଏବେ ରଜ ଟାଇମ ରେ ଆସିଥିଲେ ସେଇ ।
କଣ ଭୁବନେଶ୍ୱରରେ ସେଟେଲ ହେଇଛନ୍ତି ସେଟେଲ ହେଇଯାଇଛନ୍ତି।
ହଁ ସେଠି ଆମର ଯଉ ଆପାଟମେଣ୍ଟ ଆମର ନିଜର ଗୋଟେ ଆପାଟମେଣ୍ଟ ଅଛି।
ଓହୋ।
। ଆମ ବିଲ୍ଡର ସବୁ ଅଛନ୍ତି। ଆମ ଆ
ଉଏ।
ଆଉ ମୋ ହଜବେଣ୍ଡ ବି ଯାଆନ୍ତି ସବ ଏପଟେ ବିଲ ବାଡ଼ି ଟିକେ ଦେଖନ୍ତି। ନି।
ଆଉ ଆପଣଙ୍କ କଣ ତଳି ଫଳି ପଇଲାଣି।
ହଁ ଧାନ ଧାନ ବୁଣିଛ ତ ହାଲୋ।
ହଁ।
ହଁ ଧାନ ସବୁ ବୁଣା ହଁ ହଁ। ଧାନ ସବୁ ବୁଣା ହଉଛି ଆଉ। ହଁ ଏବେ ବୁଣା ହଉଛି ଏ ରଜ ପୂର୍ବରୁ ବୁଣନ୍ତି ଏ ବର୍ଷ ଟିକେ ଲେଟ୍ କରିଦେଇ ଯଲଦି ବର୍ଷା ଦେଖିଲା ବେଳୁ ଢାଳୁଛି ଆଉ ଧାନ ଏ ବର୍ଷ କଣ ହବ କଣ ନାହିଁ। ଏଇ ଧାନ ଟା ହେଲେ ମୋ ହଜବେଣ୍ଡ ରୁହନ୍ତି ପୁଣି ଧାନ ଟାଇମ୍ ସାଇଲେ ପୁଣି ପଳାନ୍ତିି ୟୁଏସେ
ମାନେ ବେଶୀ ଦିନି ଗାଁରେ ରୁହନ୍ତିନି
ନାଇଁ ଦିଆଡୁ ଧରିଚନ୍ତି ଆଉ
ଆଉ ଆପଣ ଆପଣ ଗାଁ ରେ ରୁହନ୍ତି ନା ହଜବେଣ୍ଡଙ୍କ ସହିତ ଯାନ୍ତି
ନା ମୁଁ ଏ ମୁଁ ଗାଁରେ ଅଛିି ଫୁଣି ଯିବି ଆଉ
କାରିକୋ ଆଁ ଭୁବନେଶ୍ୱରରେ କିନ୍ତୁ ଛୁଆ ପଢେଇଲେ ଭୁବନେଶ୍ଵରରେ ଭଲ। ଏ ଗାଁ ରେ ରହିଲେ ଭଲ ନୁହେଁ।
ନା ଛୁଆ ସବୁ ଖରାପ ହୁଏ କାଲି ତ ମୋ ଝିଅ ଗୋଟେ କାଚ ବାଟି ଗୋଟେ ଗିଳି ଦେଇଛି ଯେ ଆଉ ସେଇଟା ମୁଁ ଭାରି ଟେନସନ୍ କାଲି ଠୁ ମୁଁ ବି କଲି ନେଇଥିଲି ତାକୁ ଖାଲି ହଁ ଗୋଟେ କାଚ ବାଟି ଆ ସେଇଟାକୁ ଗିଳି ଦେଇଚି ଆଉ। ସେଟା ବାହାରୁ ନେଇ ଡକ୍ଟର କତିକି ନେଇଥିଲି ଭୁବନ ଆ ସିଏ କହିିଛନ୍ତି କଦଳୀ ଆ ଆମ୍ବ ଏମିତି ଖାଇବାକୁ ଦିଅ ଆଉ ଅଙ୍ଗରୁ
ବାହାରି ପଡିବ
ଝଡାରେ ବାହାରିବ ବୋଲି କହୁଛନ୍ତି। ହଁ
ପେଟକୁ ପଳେଇଚି ତ
ହଁ ପେଟକୁ ପଳେଇଚି ପା
ଅ ବାହାର ଧାଡରେ ବାହାରି ଯିବ
ଆଉ ଏମିତି ସବୁ ଆଉ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବା ପା ମା ମୁଁ ବଡ ଭାଇ ଆଉ ଗୋଟେ ସାନ ଭଉଣୀ ଅଛି।
ଓ ହୋ ମାନେ ଯାଇଣ୍ଟ ଫ୍ୟାମିଲି ସାୟାଦ
ହଁ ହଁ
ଓ ହୋ
ଖା ଖିଆ ପିଆ କରିିଥୁବେ ଆଉ
ହଁ ସବୁ ସାଙ୍ଗହେଇ।
ଜଏଣ୍ଟ ଫ୍ୟାମିଲି ମାନେ ଭଲ।
ଆ ଆଜିକାଲି ବେଶୀ ଏଇ ଜଏଣ୍ଟ ଫେମିଲି ଆଉ ମିଳୁନାହାନ୍ତି।
ଆଜ୍ଞା
ଆଜ କାଲି ଆଉ ବେଶୀ ଜଏଣ୍ଟ ଫ୍ୟାମିଲି ମିଳୁନାହାନ୍ତି
ନା ନା ଆମ ପାଇଁ ଏତେ ଜଣ କେହି ନାହାନ୍ତି
ସେଇବା ଯାହା ଯାହା ଦେଖିବ ସେ ଅଲଗା ହେଇଯାଇଥିବେ।
ଆଉ କେହି ନାହାନ୍ତିି ଆଉ ଆଗୁରୁ ଯୋଉ ଡରୁଥିଲେ ଜଏଣ୍ଟ ଫ୍ୟାମିଲି ବାହାଘର କରିବୁନୁ ଇଏ କରିବୁନୁ
ହଁ
ଆଛା ସବୁ ଯେ ନାଇ ପୁରୀ ଫୁରି କେବେ ଯାଇଛନ୍ତି ପୁରୀ କେବେ ଯାଇଚନ୍ତି?
ପୁରୀ ଯାଇଥିଲି ଏଇ ଚାରିମାସ ତଳେ ସାଙ୍ଗମାନଙ୍କ ସହିତ।
ଓହୋ ହୁଁ ହଁ। ଏଇ ରଜ ଟାଇମ ରେ ସାର।
ଦେ ମିଳିବ। ରଜ ତା ଦଶ ବାର ଦିନ ପୂବୁ ପୁର୍ବୁରୁ। ଯୋଉ ଯାମେ। ତିନି ଘଣ୍ଟା ଛିଡା ହେଇଥିଲୁ ଆଉ ଥରେ ଆମେ ପୂର୍ବ ବର୍ଷ ଗ କଣ?
ମୁ ବର୍ଷକୁ ଥରେ ଯାଆନି।
ବର୍ଷକୁ ସେମିତି ନାହିଁ। ଯେତେବେଳେ ମନ ହେଲା ସାଙ୍ଗ କୁ ମାନେ କହିଲେ ଯିବା ଯେ ଆମେ ଗତ ବର୍ଷ ହେଇୁ ତିନିଥର। ଫ୍ୟାମିଲି ଙ୍କ ସହିତ ଥରେ ଯାଇଥିଲି ଏକୁଟିଆ ଥରେ ଯାଇଥିଲି ସାଙ୍ଗମାନଙ୍କ ସହିତ ଥରେ ଯାଇଥିଲି। ଗତ ବର୍ଷ ଗତ ଥର ଗତ ଥର ଯାଇଥିଲିଉ। ପାଞ୍ଚଟାରେ ଗଲୁ ଦର୍ଶନ କରିତେ ରାମନବମୀ ଦିନ।
ସାଙ୍ଗମାନଙ୍କ ସହିତ ଯାଉଥିବେ ଆଉ।
ହଁ ପାଞ୍ଚଟାରେ ଗନୁ ଦର୍ସନ କରିତେ।
ହୁଁ।
ରାମ ନବମୀ ଥିଲା ମାନେ ପାଞ୍ଚଟାରୁୁ ଛିଡା ହେଇଛୁ। ଦିଟା ପର୍ଯ୍ୟନ୍ତ। ଦି ଟା ନା ତିନିଟା ପର୍ଯ୍ୟନ୍ତ ଛିଡ଼ା ହେଇଚ୍ଛୁ ଯୋଉ ଗହଳି।
ହୁଁ ପୁରୀରେ ସବୁବେଳେ ଭିଡ।
ହୁଁ।
ସବୁବେଳେ ଭିଡ ପୁରୀରେ ଏ ଛୁଆକୁ ନେଇକି ଯିବା ଭାରି କଷ୍ଟ। ମୁଁ ଏଇ ପାଞ୍ଚ ବର୍ଷ ତଳେ ଯାଇଥିଲି ନୂଆ। ବାହା ହେଇଥିଲି ଆଉ ଛୁଆ ହେଲା ପରେ ଆଉ ଯାଇନି ଛୁଆକୁ ନେଇକି ଟିକେ। ନା ପାଞ୍ଚ ବର୍ଷ ତଳେ ଯାଇଥିଲି, ନୁଆ ବାହା ହୋଇଥିଲି ଯୋଉ।
ଆମେ ଭାବୁଛୁ ରଥ ଯାତ୍ରାରେ ଯିମୁ ବୋଲି।
ପୁଅ ପିଲାଙ୍କ ଲାଇଫ ବଢିଆ।
ନା ମ ଯୋଉ କଷ୍ଟ।
ରଖୁଛି ଆଉ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା।
କୁହନି।